ହୁଁ ଭାଇ ନମସ୍କାର୍, ଆଉ ଆଇଁଷ ଖାଇବା କଣ ଭଲ ଲାଗେ?
ହଁ ଆଇଁଷ ଖାଇବାକୁ ତ ବହୁତ୍ ଭଲ ଲାଗେ, ମତେ ମଟନ୍ ଭଲ ଲାଗେ ମତେ
ଆଇଁସ ମାନେ କଣ ଆଇଟମ୍ କଣ?
ହଁ, ମଟନ୍, ମାଛ, ଚିକେନ୍ ମୁଁ ସବୁ ଖାଏ। ସବୁ ଖାଏ ମଟନ୍, ମାଛ ମତେ ମଟନ୍ ଝୋଳ ଆଉ ମାଛ କଙ୍କଡା ଝୋଳ ଟା ବି ବଢିଆ ଲାଗେ, କଙ୍କଡା ତକାରୀ ଅ ସମୁଦ୍ର କଙ୍କଡା ଅ ବହୁତ୍ ବଢିଆ ଲାଗେ, ଆଉ ଆମର ଯୋଉ ଇଏ ବିଲ କଙ୍କଡା ଯୋଉ ଚଟଣି, ବିଲ ବିଲ କଙ୍କଡ଼ା ଚଟଣି ମତେ ବହୁତ୍ ବଢିଆ ଲାଗେ। ପୋଡ଼ି ଦେଇକି ତାକୁ ଚଟଣି କରିବ, ଆ ବହୁତ୍ ମିଠା ଲାଗିବ, ପଖାଳ ହଁ ମିଳୁଚି ମିଳୁନି କାହିଁକି। ଏଇଭଳିଆ ଆଉ ପଖାଳ ସାଙ୍ଗେରେ ଆଳୁ ଭର୍ତା, ଶାଗ ଭଜା ଏଗୁଡା ସବୁ ଜିନିଷ ଖାଇବାକୁ ମିଳେ, ଆପଣଙ୍କୁ କଣ ଭଲ ଲାଗେ?
ର ଛେନେରି ପ୍ରୀୟ।
ଆଚ୍ଛା।
ଚିକେନ୍ ଟିକେ ମିଳିଗଲେ ଆଉ କିଛି ଦରକାର୍ ନାହିଁ। ମାଛ ସେମିତି ଭଲ ଲାଗେ ମାଛ ମଟନ୍ ସବୁ ଭଲ ଲାଗେ, ମାଗେଣା ଯେଉଠି ମିଳିବ ମଟନ୍ ଭିଡ଼ିଦିଏ। ହେ-ହେ ଆଉ ନହେଲେ ଚିକେନ୍ ପ୍ରିୟ ଆଉ।
ଆଚ୍ଛା, ହଁ ମାଗେଣା ମିଳେ ମୁଁ ବି ଥରେ ବାହାଘରିଆ ଗୋଟେ ଯାଇ ଥିଲି ମତେ ଡକା ହେଇନଥିଲା ଆଉ ମୁଁ ଯାଇ ଖାଇକି ଆଇଥିଲି ପୁରା ସେଥିରେ ଖାଇଲି ପୁରା ଟିଫିନ୍ ରେ ଭର୍ତ୍ତି କରିକି ନେଇକି ଆସିଲି। ହଉଛି ବହୁତ ବହୁତ୍ ଦେ
ଆମେ ସେମିତି ଗୋଟେ ବାହାଘର
ତ ଖାଇକି
ହୁଁ କୁହ?
ହଁ ମୁଁ କହିଲି ଯୁଆଡେ ଯାଏ ଯୁଆଡେ ଗଲେ ବି ମୁଁ ଦିନେ ଖାଲି ବା ଭରିକି ଆଣେ ଆଉ ବାହାଘରିଆ ମାନେ ହବ ମାନେ ମତେ ଯଦି ନଡକା ହେଇଛି ମୁଁ ପଳାଏ ଉ କିନ୍ତୁ ଯୋଉଠି ପାଇବି ସେଇ ବସିକି ଖାଇବା ଆଉ ଖାଇବା କଥା ଆଉ କଣ ପେଟ ଭୋକ ମୁହଁ ଲାଜ କଣ? କହିବା କଥା କି ଆଉ
ନା ନା।
ପେଟ ଭୋକ ବା ମୁ ଡାକ୍ତର ପାଖରେ ରୋଗ ନୁଚେଇବନି ଏଁ ଖାଦ୍ୟ ଆଗରେ ମାନେ ଭୋକ ଆଗରେ ଖାଦ୍ୟଗୁଡା କିଛି ଆଉ
ହଁ ବାରିବନି।
ତ ଟିଚର ଆଗରେ ବି ପାଠ ଲୁଚେଇବନି। ଆଉ ତ ଏ ବଢିଆ
ଭଲ।
ଏ ଭଳିଆ ଆଉ ବୁ ବୋକଠ ହୁଁ ହୁଁ ହୁଁ। ହଁ।
ରାତି ତଥାପି ହେଇଗଲା ସାଢେ ଗୋଟେ ହେଇଗଲା ଖାଇଲା ବେଳକୁ।
ଆଛା। ରାତି ସାଢ଼େ ଗୋଟେ ହେଇ ଗଲା ରାତି ସାଢ଼େ ଗୋଟେ ବାପ ରେ ବାପ
ରିସେପ୍ସନ ଭୋଜି ରିସେପ୍ସନ ଭୋଜି।
ଆଚ୍ଛା। ରାତି ସାଢ଼େ ଗୋଟେ ମାନେ ବୋହୁତ ଡାଇଯେସନ ପ୍ରୋବଲେମ୍ ଟା ହଉ ଥିବା ଗ୍ୟାସ ମେଡ଼ିସିନ୍ ଖାଇନାହାନ୍ତି।
ନା ଆମ ଡାଇଜେସନ ଆଉ କୋଉଠୁ ପ୍ରୋବ୍ଲେମ ହବ? ସିଏ ଭାତ ଆଣିଲେ ତାପରେ ସବୁ ସାଧା ଆଇଟମ ଆଣିଲେ ଆମେ କହନୁ ସାଧା ଆଇଟମ ଯାହା ଅଛି ଖଟା ଭାଇ ଖଟା ଆଗକୁ ପଳା ଭାଇ ଡାଲି ଆଗକୁ ପଳା ଆଉ ଘାଣ୍ଟ ଭାଇ ଆଗକୁ ପଳା ମଟନ୍ ରୁହ ରୁହ ରୁହ। ମଟନଟା ଏଠି ଢାଳି ଦେଇଯାଆ ଆଉ ଭାତ କୁ ମଟନ କୁ ଚିଙ୍ଗୁଡି।
ଆ ଭାତକୁ ମଟନ ଚିଙ୍ଗୁଡି ରାତି ସାଢେ ଗୋଟାଏରେ ଆ। ପୁରା ବୋବାଲିଆ ଖାଇବା ଆଉ ପୁରା ଝାକାସ ଖାଇବା ଏମିତିଆ ଖାଇବା ଆ କୋଉଠି ଗୋଟେ ମିଳନ୍ତା ମୁଁ ସତରେ କହୁଛି ମୁଁ ସତରେ କହୁଛି ଟିପିନିଏ ଟିପିଟି ସବୁ ଜିନିଷକୁ ପୁରେଇକି ଆଣିକି ମୁଁ ଫ୍ରିଜରେ ରଖିକି ତାକୁ ଖାଇବି ଆଁ ଆଁ। ଟିପିନିରେ ତାକୁ ପୁରେଇ କି ଆଣି ଫ୍ରିଜିରେ ରଖିକି ଖାଇଦବ ଆଉ କଣ ଆଉ କଣ ଏଭଳିଆ ଖାଇବା କିଏ ଛାଡେ କହିଲ? ମତେ ନ ଡକା ହେଇଥିଲେ ଭାଇ ମୁଁ ଜାଣିଥାନ୍ତି ଯଦି ମତେ ନ ଡାକିଥିଲେ ମୁଁ ପଳେଇଥାନ୍ତି ଯେତେ ଦୂର ହଉ ଖାଇବା କଥା ଆଉ କଣ?
ହଁ ଆଉ ଖାଇଦେଲୁ ଖାଇଦେଇକି ପେ ତୁ ନେଇକି ଖାଇଦେଲୁ ମୋର ଆଉ କିଛି ଦରକାର ନାହିଁ ଖାଲି ମଟନକୁୁ ଭାତ ଦେ ଆଉ କିଛି ଦେଏ ନା।
ସେ ଆଣି ବାଲ୍ଟି ଥୋଇଦେଲା କହିଲା ଯେ କହିଲା ଯେତେବେଳେ ଦରକାର ଏଇଠୁ ନବ।
ଆଛା ବାଡ଼ି ଏ ବାପ୍ରେ
ସେ ବାଲ୍ଟିଟା ସେଠି ଥୋଇ ଦେଇ ଗଲେ ଆମେ ଚାରି ଜଣ ବଇଥିଲୁ।
ହୁ
ସେ ଥୋଇ ଦେଇ ପଳେଇଲା ବାଲ୍ଟି କହିଲା ଏଇଠି ରହିଲା ଯେତେବେଳେ ଦରକାର ଏଇଠୁ ନବ।
ଆଛା ବାଲ୍ଟିରେ ଥୋଇଦେଲେ
କଲା ଦିଇଟା
ସେ ମାନେ ପ୍ୟାକ୍ କରିକି ଘର ପାଇଁ ନେଇ ଯାଇଥାନ୍ତେ ଘରେ ତ ମା ବାପା ଥିବେ ନା ସବୁ ଖାଇବାଥିବେ। ହଁ ପୁଣି ରାତି ରାତିଟା ନା ପୁଣି ରାତି। ଟା ନା
ହଁ ତାପରେ ରାତି ଟା ପୁଣି ଆଇଁଲେ ମାନେ ଯୋଉ। ଭୂତ ପିସାଚ ସବୁ ଭୂତ ପିସାଚ ସବୁ ତମ ପଛରେ ଲାଗିଯିବେ ଆଉ ରାତିଟାରେ ଆଣିଲେ।
ହଁ
ଏବେ ତ ଆଉ ଆଣି ହେଲାନି ଯାହା ହେଠି ଖାଇକି ଆସିଲୁ ଆଉ।
ନ୍ତି
ତଥାପି ତ ବାଲ୍ଟିତଥାପି ସାରି ଦେଇଯାଇଥାନ୍ତୁ ଆଉ ଯଦି ଟିକେ ବସ୍
ହ ଓହୋ ହୋ ଛାଡି ଦେଇଥିଲେ ହେଇଥାନ୍ତା।
ଆଉ।
ଆଉ ଖାଇବା
ଆଉ ସାରି ଦେଇଥିଲେ ହେଇଥାନ୍ତା ଆଉ ଲେଟ୍ ହେଲାନି ତ।
ମୁଁ ଏକା ଦେଢ କେଜି ଉପରେ ମଟନ ଖାଏ ଦିଏ ଏବେ ସିନା ମୋର କମି ଯାଇଛି ଟିକେ ମୁ ଡାଇଟିଂ କରୁଛି ତ। ଆଉ ସେ ସେଥିପାଇଁ ମୋର ମଟନ ଟା କମି ଯାଇଛି ଖାଇବା ନହେଲେ ମୁ ପୁରା ହେବି ଖାଏ।
ଓ ହୋ
ଆଉ କେତେ ଖାଇପାରିବେ? ଏକାଥରକରେ
ମୁଁ ସେ ଖାଇ ଖାଇ ମୋର ଖାଇବା ଏତେ ନାଇଁ କିନ୍ତୁ ହେଲେ ଗୋଟେ ଚଢି ଚରି ଯିମି ଆଉ ଯେତିକି ପାରିବି ଚରିଯିମି ଆଉ।
ଆଚ୍ଛା ଆଚ୍ଛା ଭଲ ଚରାଚରି କରିପାରୁଛ ମୁଁ ଜାଣି ପାରୁଛି। ଆଉ ନାଇଁ ଏମିତି ଚରେ ଚରାଚରି। ଭଲ ଆଉ ଏମତି ଖାଇବା ଟା ଭଲ କଣ ମଣିଷ ଆଜି ଜୀବନ କାଲିିକି ନାହିଁ ଖାଇବନି କାହିଁକି।
ହଁ ଗାଁରେ ବୁଝିବ ଯାଇକି। ଆମେ ତିନି ଚାରି ଜଣ ସାଙ୍ଗ ଏ କଣ ଦେଖି ବସିିମୁ ବୁଝିଲ
କଣ ଦେଖିବ ବସି ଫାଇଦା କଣ ହଁ କଣ ଦେଖିବସିବା ଫାଇଦା କଣ?
ଫାଇଦା ଆଣିହବ। ମାଛ ମାଛ ହଉ ଚିକେନ ହଉ। ଜୀ, ଆ ଆମରି ଆମରି ପି ପିଲା ସବୁ ବସିଥିବେ ନା ଏପଟ ସେପଟ କଣରେ।
ହୁଁ। ମୁଁ ଗୋଟେ ଭଲ ଆଇଡିଆଟେ ପାଇଲି, ଆଛା।
ଆଉ
ଆଚ୍ଛା ଭୋଜିରେ ତମେ ସାହାଯ୍ୟ ସହାନୁଭୂତି କର ନା ନାଇଁ ଖାଲି ଯାଇକି ଖାଇ ଦେଇକି ପଳେଇଆସ।
ନାଇଁ ନାଇଁ ସାହାଯ୍ୟ ସହାନୁଭୂତି କରିବା ସେ ଅଲଗା ଜାଗା ନା ସେଟା ଆମ ଯୋଉଠି ନିଜର ହେଇ ଥିବ କରିବ ନା, ଆଉ କଣ ଅଲଗା ଜାଗାରେ ଯାଇଥିବୁ ଭୋଜି ଖାଇବାକୁ ସେଠି ସାହାଯ୍ୟ କରିବ କି?
ସେଠି ଖାଲି ନେଇକି, ଖାଇକି ନେଇକି ଆସିବ। ସେଠି କଣ ସେମାନେ ତ ସବୁ କରିଥିବେ ନା?
ହଁଅ ହଁ। ଆଉ ସାଙ୍ଗ ସା, ଆମେ ତିନି ଚାରି ଜଣ ସାଙ୍ଗ ଅଛୁ ସେ ଯୋଉଠିକୁ ଯିମୁ ଭୋଜି ଖାଇବାକୁ ମାନେ ସେ କଣ ଦେଖି ବସିମୁ।
କଣ ଦେଖି ବସିଲେ ତମେ ସବୁ ଟିଫିନରେ ପ୍ୟାକିଂ କରିବା ପାଇଁ ସୁବିଧା ହବ। ଆଉ ଗାଁଆ ଭୋଜି ମାନେ ଆଉ ସେଠି ଏଠୁ ଛିଡା ଜରି ଜରି ପଡ଼ିଛି ନା, ଆଉ ବଢିଆ।
ବାସ୍।
ଏମିତି ସବୁ ଖାଇ ପିଇକି ଆଣିକି ରହିଲେ ଭଲ ନା ଆଉ, ବେଳେଏ ଖାଇବା ବଞ୍ଚିଗଲେ।
ଏ ଏଗାର ଏଗାର ପିସ୍ ମାଛ ଗୋଟେ ଜାଗାରୁ ଆଣିିଥିନୁ।
ଏଗାର ପିଛ୍? ମା ମାଛ୍ ମାଛ ତା ମାନେ ପୁରା ପରିବାର ଚଳି ଯାଇଥିବ ସେ ଏଗାର ପିସ୍ ମାଛରେ।
ନା ନା ପଇ ସେଥେରେ ସେ ଆମେ ସେଇ ସାଙ୍ଗମାନେ ସବୁ ସବୁ ନେଇଗନୁ ଏଗାର ପିସ୍ ମାଛ ଗୋଟେ ଜାଗାରୁ ଆଣିଥିନୁ। ଆଉ ଗୋଟେ ଜାଗାରୁ ଚିକେନ ଗୋଟେ ଜରିରେ ଅଧ ଜରିଏ ଆନିଥିନୁ।
ଏଇ ଯାଆ ହଉ।
ଆଉ ଗୋଟେ ଜାଗାରୁ ରସଗୋଲା ଆଣିଥୁନୁ-ଉ-ଉ ବୋଧେ ଆଠ ଦଶଟା ଖଣ୍ଡ ହବ।
ଓହୋଃ ବାତ୍ ଆଉ
ଆମେ ଥାଉଁ ଗୋଟେ କମ୍ପିଟିସନ କରି ଯାଉଁ, ଯେ ଆଜି ଯାହାହେଲେ ନେଇକି ଆସିମୁ।
ଏଇ-ଇ-ଇ ମାସକ ତଳେ ଯୋଉ ଆଁ କଲେନି ଆଉ-ଉ-ଉ ମୋର ବି ମାଆ
ହାଁ।
ଥରେ ଗୋଟେ ମନ ହେଲା ଥରେ ଗୋଟେ ଟ୍ରକଟେ ଯାଉଥିଲା ମାନେ ମାଛ ଗାଡି ଯାଉଥିଲା ହେଲା କି। ହାଁ ଜୀଅନ୍ତା ମାଛ, ମାଛ ଗାଡ଼ିଟା ଓଲଟି ପଇଲା। ମୋର ଓଲା ସ୍କୁଟି ଅଛି ଆଉ ଆକ୍ଟିଭା ସ୍କୁଟି ଅଛି ମୁଁ ନେଇଗଲି ତା ଗାଡି ଡିକି ଭି ଭିତରେ ମାଛ ଗୋଟେ ପୁଳେ ପୁରେଇଦେଲି ଆଉ ତାକୁ ମୋଡି ମାସିକି ପୁରେଇଦେଲି ପକେଟରେ ଚୁନା ମାଛ ପୁରେଇଦେଲି ଆଉ ପଛେ ଘରେ ଯାଇକି ଗାଧେଇବି ଆଉ ପକେଟରେ ଚୁନା ମାଛ ପୁରଇ ଦେଇକି ସେ ତ ଟ୍ରକ୍ ଟା ଗାଡିଟା ଓଲଟି ପଡଛି ନା। ହୁଁ ତ ମୁଁ ସେଇଥିୁ ନେଇକି ପଳେଇ ଆସିଲି, ମାଛ ଗୋଟେ ମାଛ ଆଇଁ ମୁଁ ବି ଆହୁରି ଦି
ଆ ତମେ ଆଉ ଗୋଟେ କାମ କରି
କଣ?
ଆଉ ଗୋଟେ କାମ କରିପାରଥାନ୍ତ, ଶାର୍ଟଟା ଖୋଲି ଦେଇଥାନ୍ତ ଶାର୍ଟରେ ପୁରେଇକି ବାନ୍ଧି ଦେଇଥାନ୍ତ।
ଆରେ ହଁ, ନାଇଁ ଟିକେ ଦୁରିଆ ଥିଲା ତ ମାନେ କା-ଆ-ଆ ରାସ୍ତାରେ ଚାଲିକି ଆସି ହବନି ନାଜ ମାାଡିବ ସେଇଥିପାଇଁ ମୁଁ ଶାର୍ଟଟାକୁ ପିନ୍ଧିକି ପଳେଇ ଆଇଲି ଅଁ-ଅଁ-ଅଁ ତ ସେ ମାଛଟା ପୁରା ହେଲା ବହୁତୁ ହେଇଥିଲା।
ଏକାଥରେ ବ୍ରସ୍ ପନ୍ଦରକିଲେ
ଭା ଭାଇ ବିଶ୍ଵାସ କରିବନି ଭାଇ ବିଶ୍ଵାସ କରିବନି ଆଁ ମାନେ ମନେ ଅଲ୍ଗା ପ୍ରକାର ମଞ୍ଜିଆ ମାଛ ଥିଲା। ଆଉ ପୁରା ମାଛ ଗୁଡା ମାନେ ପୁରା ଏ କ୍ଲାସ୍। ମଞ୍ଜି ମାଛ ପରା ମଞ୍ଜି ଜାଣିନ ଖାଇନ ମାନେ କେତେ୍ ବଢିଆ ଲାଗେ ମଞ୍ଜି ମାଛ ମଞ୍ଜି ଗୁଡା ଅଲ୍ଗା ପ୍ରକାର ପୁରା ହୁଁ।
ପୁରା ବଡ଼ ବଡ ପିସ୍ ହବ ସେ
ହାଲୋ। ହୁଁ।
ଫୁଲ୍ କରିବାକୁ କୁହାଯାଇଛ?
ବୁଲାବୁଲି କରିବାକୁ ଯାଇଥିଲି ବା ଉଁ ଏଇ ଅ ଯାଇଥିଲି ଆମର କନ୍ଧମାଳ ଯାଇଥିଲି। ଆଉ ଆମର କେନ୍ଦ୍ରାପଡା ଯାଇଥିଲି ବଳଦେବ ଜିଉଙ୍କ ମନ୍ଦିର ଦେଖିବା ପାଇଁ। ଆଉ ଭିତରକନିକା ମୁଁ ଦେଖିଲି କୁମ୍ଭୀର ଦେଖିଲି ଓ ବଉଳା କୁମ୍ଭୀର ଦେଖିଲି ମାଗୁର କମ୍ଭିର ଦେଖିଲି କେଡେ ବଡ ତାର୍ ପାଟି ବାପ୍ରେ ବାପ୍
ନା ସତରେ ବଉଳା କୁମ୍ଭୀର କଣ ସତରେ ନା କଣ?
ହଁ ହଁ ବ‌ଉଳା କୁମ୍ଭୀର ଆମର ହାନଦୀରେ ଭାସିକି ପଳେଇଆଇଥିଲା ଗୋଟେ ନାଁ ଥଣ୍ଟିଆ କୁମ୍ଭୀରଟେ ଗୋଟେ ଭାସିକି ପଳେଇଆଇଥିଲା ସେଟା ଟିକର ପୁରୁ ଆସି ଥିଲା କି ସେଥିରୁ ଆସିଥିଲା ମୁଁ ଜାଣିନି ବୁଝିଲ କି?
ନାହିଁରେ ବଉଳା କୁମ୍ଭୀରଟା କଣ ବଡ଼ କୁମ୍ଭୀରଟା ସତରେ ଅଛି ନା କଣ ଏଠି?
ହାଲୋ।
ହାଲୋ ହଁ ବ‌ଉଳା କୁମ୍ଭିର ସେଇଟି ସତ ଅଛି ନା କଣ?
ହଁ ହଁ ବଉଳା କୁମ୍ଭିର ଅଛି ଆଉ ଟିକର ପଡାରୁ ପୋ ହଁ ଥଣ୍ଟିଆ କୁମ୍ଭିର ମହାନଦୀରେ ଭାସିକି ପଳେଇଆଇଥିଲା ଏମିତି ସବୁ ଅଛି।
ହଁ ହଁ।
ହଁ।
ଆତ କେବେ ଗଲେ ହବ ଆ‌ଉ ଦେଖିଆଉ
ଓହଁ ଆରେ ମହାନଦୀରେ ଭସୁଛି ବା ଆମର ଅ କୁମ୍ଭୀର। ମହାନଦୀ ଆମର ଧବଳିଶ୍ୱର୍ ଜୀବନୀ ଅ ମନି ସେଠି କୁମ୍ଭୀର ଅଛି। ସେଠି କୁମ୍ଭୀର ଅଛି। ତମେ ବିଶ୍ଵାସ କରିବନି ଆ ତମେ ଭାବିବ ସେଇଟା କାଠୁଟା ନାଇଁ ନାଇଁ ହଁ ସେ ତମେ ଭାବିବ ସେଇଟା କାଠୁଟା ନାଇଁ ନାଇଁ ସେଇଟା କୁମ୍ଭୀରଟା। କାଠଟା ଭାବିକି ତମେ ଯଦି ତାକୁ ଧରି ପକେଇବ ତମେ ସିଏ କାମୁଡି ଦବ। ଆଉଁ
ଏହେ
ହଁ ଆଉ କାମ ଦେବ କଣ ଖେଲ୍ ଲାଗିଛି ନା କଣ ଆଉ ଯାଇଛି ମାନେ ପଟାଉ ଜୀବନକୁ ପାଣି ଛଡେଇକି ଯାଇଛି ନା ଆଉ ଜୀବନକୁ ପାଣି ଛଡେଇକି ଯାଇଥିଲି।
ଓହୋ। ଏହେ
ଆଉ କଣ କରିବା ଆଉ ଜୀବନ ମରୁମରୁ
ତମର ସେଠି କିଏ ତମ ଏ ଯାହା ହଉ ତମେ ବୁଁ ବୁଁ ଯା ହଉ ତମେ ସେଠି କିନ୍ତୁ କୁମ୍ଭୀରକୁ କାଠ ଭାବିିନ।
ହଁ କା କାଠ ଯଦି କାଠ ଭାଗି ଭାବି ଦେଇଥାନ୍ତି ମୁଁ କହିଥାନ୍ତି କାଠ ଟା ସିଏ କହିଥାନ୍ତା କୁମ୍ଭୀର ଟା ଖାଇ ଦେଇଥାନ୍ତା ମତେ।
ଖାଇ ଦେଇଥାନ୍ତା ଆଉ। ନା ତାହେଲେ ଭଲ ଜାଗା ଗୋଟେ ଯାଇଛ। କେତେବେଳ ଯିବା ଦେଖିବା ଫାଙ୍କା ହେଲେ ଆଉ। ହେରା କାଠ କି କୁମ୍ଭୀର ଦେଖିକି ଆସିବା ଆଉ।
ହଉ।
ଆଉ ରଜରେ କୁଆଡ଼େ ବୁଲାବୁଲି କରିବାକୁ ଯାଇଥିଲ?
ରଜରେ କେନ୍ଦ୍ରାପିଲ୍ କେନ୍ଦ୍ରାପଡ଼ା ଯାଇକି ଆସିକି। କା ଯୋଉ ବ୍ ଭିତରକନିକା ଯାଇକି ଟିକେ ଦେଖି ଦେଇକି ଆସିଲି। ଆଉ କୁମ୍ଭୀର ଟା